ହଁ।
ଶୁଭା ଯାଉଛି।
ହଁ।
ବର୍ଷା ହେଲାଣି ଆମର ଏଠି ଜୋରରେ
ଏ ବର୍ଷା କମଇବନି ଆରେ କଣ ଲଘୁଚାପ ହେଇଛି ନା କଣ।
ହଁ
ଲଘୁଚାପ ହେଇଛି ନା କଣ। ହେଲୋ। ହେଲୋ। ଆରେ ହଁ ଯେ ବର୍ଷାଦିନ ଆସିଲାଣି ହଁ ବୁଝିଲି
କିନ୍ତୁ ଏବେ ଲଘୁଚାପ ହେଇଥାନ୍ତା ବା କହୁଥିଲା ଲଘୁଚାପ ହେଇଛି କି ମୌସୁମୀ ବର୍ଷା କି ଲଘୁ ବର୍ଷା କଣ
ମୁଁ କେମିତି ଜାଣିଲି ଆମ ଘରେ ଟିଭିି ନାହିଁ।
ଟିଭି ନାହିଁ।
ମାନେ ଟିଭି ଅଛି ମାନେ ଚାଲୁନି ମାନେ ଚଲା ହଉନି।
ମାନେ କେହି ଦେଖିବାକୁ ନାହାନ୍ତି।
ହଁ ସେଇ ଦେଖିବାକୁ କି ଅଛି କେହିତ ଦେଖୁନାହାନ୍ତି କେହି
ଆଣ୍ଟି ଦେଖୁନାହାନ୍ତି କି?
ନା ସେ ତାର ସେ ତ କାମରେ ପୁରା ଦିନ ସାରା ଟା ଟାଇମ ଯାଏ। ଆଉ ଯାହା ଯେତିକି ହବ ମାନେ ପୁରା ଥକି ଯାଇଥିବ ଶୋଇପଡିବ। ତାପରେ ନହେଲେ ଫୋନ ଅଛି ଫୋନ ରେ ସେଇ ରିଲସ ଖେଳେଇ ଖେଳେଇ
ଓହୋ।
ଏଇନା ସବୁ ୟୁଟୁବ୍ ଯୁଗ ହେଇଗଲାଣି ବା
ଓହୋ ସମସ୍ତେ ଇଣ୍ଡିପେଣ୍ଡେଣ୍ଟ୍ ଆଉ
ସେଇ ବା ବାପା ତାଙ୍କ ଫୋନ୍ ଦେଖି ଦେଖିକି ହସୁ ସେ କମେଡ଼ି ଦେଖିକି ଇଏ ତାର ତା ଫୋନ ଦେଖିକି ହସୁଥିବ। ଆଉ ଯେତେବେଳେ ଟାଇମ ରେ ମାମୁ ଘରକୁ ଫୋନ ଫୋନ ଯାହା କରା କରି ସବୁ ତ ତା ଫୋନରେ ଆଉ
ଓହୋ ଆଛା
ଆଉ ଦେଖିବାକୁ। ସମୟ ବି ନାହିଁ ଏମିତିରେ ବି ଘର କାମ ପୁରା ଅଧିକ ହେଇଯାଉଛି।
ହୁଁ ହୁଁ।
ଏଇଆା ଆଉ
ଓ ଆଉ କଣ କହ ଆଉ ଯୋଉ କହୁଥୁଲୁ ଏଇ ଯୋଉ କଣ କଥା ବା।
ଆ ମନେ ପଡୁନି ଆରେ ହଁ କଲେଜ କଥା ହଉ କହୁଥୁଲୁ।
ହାଲୋ।
ଆରେ ବ୍ୟବସା କଥା ବା
ଆଉ କଣ କହିବି କଣ ପଚାରୁଛୁ କହୁନୁ
ଆରେ ସେ ଯୋଉ କହୁଛି ତମର ଯେ ରା୍ଙ୍କ ୱାନ ଯିଏ ରଖୁଥିଲା ମଁ ସେ ଯୋଉ ଓମ୍ ନା କଣ ତା ନା ଓମ୍ ନା ରାକେଶ ସେ କଣ ତା ନା?
ରୋହନ୍ ଭାଇ।
ରୋହନ ହଁ
ସେ ରାଙ୍କ୍ ୱାନ ନୁହଁ ତା ରୋଲ ନମ୍ବର ୱାନ।
ଓ ସରି ହଁ ରୋଲ ନମ୍ବର ସିଏ କଣ କରୁଛନ୍ତି।
ସିଏ ସିଏ ବୋଧେ ସିଏ ଆଉ ପ୍ରଜ୍ଞା ଦି ଜଣ ଯାକ ଅ ହଁ ସିଏ ଆଉ ତା ସାଙ୍ଗ ଦି ଜଣ ଯାକ ଗୋଟେ କମ୍ପାନୀରେ ବୋଧେ ଅଛନ୍ତି ଆସିଛନ୍ତି ଗୋଟେ ଠା ତାର ସେ ଦି ଜଣଙ୍କର ଗୋଟେ କମ୍ପାନୀରେ ହେଇଯାଇଥିଲା।
ଓହୋ ଆଚ୍ଛା ଆଚ୍ଛା।
ମାନେ ଦେଖୁଛୁ ତ ଭାଗ୍ୟ ତାଙ୍କର ଆରାମସେ ବୁଲାବୁଲି କରିକି ହେଲା। ପୁରା ଲାଇଫକୁ ପୁରା ଏ ଏଞ୍ଜୋଏ କରିକି ମଜା ମସ୍ତି କରିକି ଲାଷ୍ଟ କୁ କମ୍ପାନୀ ବି ହେଲା ଅଲଗା ଅଲଗା ନ ହେଇକି ଦି ଜଣଙ୍କର ହେଲା ମୁଁ ବି ଗୋଟାଏ ଜାଗାରେ କଣ ମୁଁ ଠିକ ସେ ଆଉ ଜାଣିନି ହେଲା।
ହୁଁ ହୁଁ।
ଭଲ ଭଲ କମ୍ପାନୀରେ ତାଙ୍କର ହେଇଗଲା।
ସେମ ଡୋମେନ ଯଦି ମିଳିଯାଇଥିବ ଆହୁରି ବଢିଆ ଆଉ କଣ ସେମ ବଜେଟ୍ ସେମ ଡୋମେନ ସେଇଆ ସବୁ ବଢ଼ିଆ।
କିଛି ନହେଲେ ତ ପାଖରେ ମାନେ ଯୋଉ ଗୋଟାଏ କମ୍ପାନୀରେ ତ ରହିଲେ। ସେ ଯୁଆଡେ ବି ଯାଉନା କାହିଁକି ଆଉ ହେଇଗଲା ବି ତାଙ୍କର ଫାର୍ଷ୍ଟ ହେଇଗଲା ମାନେ ଯୋଉମାନେ ସବୁ ଷ୍ଟ୍ରଗଲ କର ଥିଲେ ଇଏ କରୁଥିଲେ ସେ କିଛି ନାହିଁ ସେମାନେ ତାଙ୍କର ପୁରା ଆରାମସେ ବସି ଥିଲା ନା ତାଙ୍କର ହେଇଗଲା।
ଓହୋ ଆଚ୍ଛା।
ଫାର୍ଷ୍ଟ ଆମର ଆସେଞ୍ଚର ଆସିଥିଲା ସେ ଦି ଜଣଙ୍କର ଫାର୍ଷ୍ଟ ଆସେଞ୍ଚରରେ ଦି ଜଣଙ୍କର ହେଇଗଲା। ତାପରେ ପୁଣି ଡେଲଅଏଟରେ ବି ହେଇଥିଲା ସେମାନଙ୍କ ତାଙ୍କ ଭିତରୁ କାହାର ଗୋଟେ।
ହୁଁ ହୁଁ।
ଏମିତି ସବୁ ଆଉ ମୁଁ ଜାଣିନି ପ୍ରଜ୍ଞା ତ ସାଡେ କରୁଚି ନାଇ ମାନେ ଅଛି ଗୋଟେ ଆସେଞ୍ଚର ସିଆଡ଼େ କିନ୍ତୁ ରୋହନ ଭାଇ କଥା ତ ଜାଣିନି ସିଏ ବି ମେ ବି ଥିବ।
ଓହୋ ଆଚ୍ଛା। ଆଉ କଣ କହ ଆରେ ନୁହେ ଯାଇ ଥିଲୁ ଲାଷ୍ଟ ଇୟର ସବୁ ବୁଲାବୁଲି କରିବା କୁ ସାଙ୍ଗମାନେ ହେଲା କୋରାପୁଟ ଯାଇଥିଲୁ। ଭାଇ କୋରାପୁଟ ହଁ।
ଯାହା ହୋଉ।
ତୁ ଯାଇନୁକି ତ-ତମେ କୁଆଡେ ଯାଇଥିବ ବୁଲିତେ ପା।
ଆମେ ହଁ ଆମେ ଯାଇଥିଲୁ ସେଇରେ ଗଞ୍ଜାମ ଗଜପ ଏଇ ଏଇ ଯୋଉ ଉ କ-କଣ ତ ଉ କଣ ତ। ତପ୍ତ ପାଣି ଆଉ ସେ ଯୋଉ ବରମପୁର ସୋନ ପୁର ସେଇ ସବୁ ଜିଲ୍ଲା ଦେଇକି ଆସିଲୁ ଆଉ।
ଗଞ୍ଜାମ ଗଜପତି ମାନେ ମହେନ୍ଦ୍ରଗିରି ଯାଇଥିବ ବୋଧେ।
ନା ନା ଜୀରାଙ୍ଗ ଯାଇଥିଲୁ।
ମୁଁ ଏ ଜାଣିନି ତାହଲେ ମହେନ୍ଦ୍ରଗିରି ବା ଗଜପତତିରେ ନା ଗ
ହୁଁ ଭାଇ ମୋର ଏକା ମନେ ଅଛି କି କୁଆଡ଼େ ଏବେ ମୁଁ ଖାଲି ଯାହା ମନ ଅଛି ତପ୍ତ ପାଣି ଯାଇଥିଲୁ ଜିରାଙ୍ଗ ଯାଇଥିଲୁ ଆଉ କଣ ସେଟା ମାନେ ଯାଇଥିଲୁ ଆଉ ଠିକ ସେ ମନେ ନାହିଁ। ସେଇ ଟାଇମରେ ଯାଇଥିଲୁ କୋଡିଏ ଜଣ।
କଣ ତମେ ବସ କରି ଯାଇଥିଲା ନା କଣ ହେ ଓହୋ ତ ଘରେ ରାଜି ହେଲେ?
ଆଁ।
ଘରେ କହିକି ଯାଇଥିଲୁ?
ନା ସିଏ ତ ଆଜି ଯାଙ୍କେ ଜାଣିନାହାନ୍ତି।
ଏ ଭାଇ।
ସେତେବେଳେ ତିନିଦିନ ଖଣ୍ଡେ।
ଓହୋ ତିନି ଦିନରେ ସମସ୍ତେ ବୁଲାବୁଲି କରି ଆଇଲ କେତେ କଣ ଖର୍ଚ କେତେ କଣ ହେଇଥିଲା?
ଖର୍ଚ୍ଚ ବୋଧେ ଉଁ। ପନ୍ଦରଶ ଦି ହଜାର ଖଣ୍ଡେ ଭିତରେ ହେଇଥିଲା।
ଓହୋ ବଢିଆ ଭାଇ ଆମେ ହଁ।
ମାନେ ଖାଇବା ପଇସା ସବୁ ଯାହା ସବୁ ଜି ଯିଏ ଦେଇଥିଲା ତାଙ୍କ ପଇସା ସବୁ ଡିଭାଇଡ ହେଲା ସେଇ ହିସାବରେ ଯିଏ ଯାହା ଖାଇଲା ସେଇ ହିସାବରେ ହେଲା ପୁରା ସବୁ ପୁରା ମାନେ ଯେମତି ଯିଏ ଦିଟା ରୁ ଟିପି ହେଲା ସେଇ ହିସାବରେ ବି ଡିଭାଇଡ ହେଇଥିଲା ହେଲା। କିଏ ଦିଟା ରୁଟି ପାଞ୍ଚଟା ରୁଟି ସେଇଟାଇପର ପୁରା ସବୁଠୁ ଡିଭାଇଡ୍ ଯାଇଥିଲା ଖାଇବା ପଇସା ବୋଧେ ସବୁ ମିଶେଇକି ଛଅଶହ ଖଣ୍ଡେ ହେଇଥିଲାକି କଣ ମେ ବି ଟୋଟାଲ ଦିହଜାର ଭିତରେ ବୋଧେ ହେଇଯାଇଥିଲା।
ଓହୋ ବଢିଆ ହୋଟେଲ ଫୋଟେଲେ ଖର୍ଚ୍ଚ ବି ସେଇତିରେ ହେଇଗଲା।
ହଁ ସବୁ ଖାଇବା ରହିନଥିଲୁ ଆମେ ଆମେ ଖାଲି ଗାଡିରେ ବୁଲିଚୁ।
ଓ ମାନେ ଚବିଶ ଘଣ୍ଟା ଖାଲି ଗାଡି ରେ ସବୁ
ହଁ ସବୁ କିଛି ମାନେ ଯାଇକି ରହି ଲୁ ସେ ଯୋଉ ତପ୍ତ ପାଣି ପାଖରେ ମାନେ ଆମେ ରାତିରେ ବାହାରିଲୁ ତପ୍ତ ପାଣି ପାଖରେ ଭୋରୁ ଭୋରୁ ପହଞ୍ଚିଲୁ ହେଲା ତ ସେ ଏଠି ସେଠି ସବୁ ଗାଧୁଆ ପାଧୁଆ ସେଠି ପୁରା କଲେ ସେ ପାଣି ଫାଣି ରେ ହେଲା ସେଠୁ ଗାଧଇ ପାଧେଇ ଯାହାର ଇଛା ଗାଧେଇଲା ଯିଏ ନଗାଧେଇଲା ବି କିଛି ଅସୁବିଧା ନାଁ ସେଇଠି ଗଲୁ ତାପରେ ଏମତି କୋଉଠି ଖାଇଦେଲୁ ଖାଇ ଦେଇେକି ପୁଣି ସେଠୁ ଦିନ ସାରା ଯୋଉ ବୁଲିଲୁ ବୁଲି ଦେଖିଲା ବେଳକୁ ସେଠୁ ତାପରେ ଏଠୁ ସେଠି ଦିନ ସାରା ବୁଲିକି ରାତି ପାଖାପାଖି ବୋଧେ ଅ ଯୁଆଡୁ ଯୁଆଡେ ଯିବା କଥା ଯଉଟା ସବୁ ଇଏ କରିକି ଆସିକି ହେଠୁ ରାତି ଅଧରେ ମାନେ ଆସିଲୁ ଇଏ ପହଞ୍ଚିଲୁ ରାତିରେ ଖାଲି ଗାଡି ଚଲା ହେଇଚି। ଦି ଦିନ ଖଣ୍ଡେ ବୋଧେ ସେ ଯାଇଥିଲୁ ରାତିରେ ଗାଡି ଚଲାଏ ଚଲେଇଚି ଖାଲି ଡ୍ରାଇଭର ଆ ଆଉ ଆମେ ଶୋଇଛୁ ହେଲା ସବୁ ସେଇ ଗାଡ଼ିରେ।
ଶୋଇନୁ କହିବାକୁ ଗଲେ କୋଉଠେ ଶୋଇଚି। ହେଲା ଦିନ ଗୋଟେ ରାତି ଖାଲି ଯାଇଛୁ ସେ ପୁରା ମଜାମସ୍ତି କରିକି ପୁରା ନାଚିମଚିକି ପୁରା ଗଲେ ଗାଡ଼ିରେ।
ହ ଅ।
ବେଳକୁ ଆଉ ଅଳ୍ପ ଟାଇମ ଅଛି ସବୁ ଶୋଇଲେ ଶୋଇଲେ କଣ ଭାଇ ସେ ଡ୍ରାଇଭର ହେଲା ସିଏ ଦି ରାତି ଶୋଇନି ନା ହେଲା ସିଏ ତାକୁ ଆଉ ଦେଖ ଦେଖାଗଲାନି ଭୁବନେଶ୍ୱର ପାଖାପାଖି ପୂର୍ବରୁ ହେଲା ଖଣ୍ଡଗିରି ଫଣ୍ଡଗିରି ପାଖକୁ ସେ ଏ ବଣ ଏରିଆଟେ ତାକୁ ଦେଖାଗଲାନି ଟୋଟାଲି ମାନେ ମାନେ ସେ ଅନଉନି ଆଖି ବୁଝିକିଗାଡି ଚଲଉଚି। ଭାଇ ଖାଲି ପୁରା ଭାଇ ସେ ଗାଡି ପୁରା ଖାଲି ମାନେ ଯୋଉନ କି ପୁରା ବ୍ରେକ୍ ମାରୁଚି ଆମେ ପୁରା ଝୁଙ୍କୁଚୁ ଖାଲି ହେଲା ସେଠି ସିଏ ଚୁଆ ସେଠୁ ସମସ୍ତଙ୍କୁ ଉଠଉଛି ଆରେ ଉଠ ଟିକେ ତମେ ଟିକେ ମଜାମସ୍ତି କହଲେ ସେ ଡ୍ରାଇଭରଟା ହେଲା ସେଠି ଉଠିବ ହେଲା ଆଉ କେହି ଉଠିବା ଅବସ୍ଥାରେ ନାହାନ୍ତି ସବୁ ଶୋଇଛନ୍ତି ଭାଇ ମୁଁ ଖାଲି ଦେଖୁଛି ମାନେ ଏନ୍ତି ନୁହଁ କି ମରଣକୁ ପାଖରୁ ଦେଖିବା। ମୁଁ ଖାଲି ଦେଖୁଛି ଆଉ ମତେ ନିଦ ହଉ ନି ହେଲା ସବୁ ଶୋଇପଡିଛନ୍ତି ମୁଁ ଖାଲି ମାନେ ନିଦ ହଉଛି ଆଖି ବନ୍ଦ କଲେ ବି ମୁ ଫିଲ୍ କରିପାରୁଛି କଣ ହଉଛି। ଭାଇ ମୁଁ ପୁରା ମୋ ମରଣକୁ ପାଖରୁ ଦେଖିଛି ସେ ଯେମିତି ବଣ ଫଣରେ ଗାଡି ପୁରଉଥିଲା କେମତି ପୁରା ଭୁସ୍ ଭାସ୍ ପୁରଉଥିଲା ନେଇକି। ନା ନା ସେମିତି ଚଲେଇ ଚଲେଇ ଚଲେଇ ଚଲେଇ ଲାଷ୍ଟୁକୁ ଅଁ ତାକୁ ଅଧା ବାଟରେ ପୁଣି ଛିଡା କରାଇଲୁ ସିଏ ହେଠୁ ବୁଲାବୁଲି କରିକି ଆଇଲା ସେ ପୁଣିଆଡୁ ଚଲେଇକ ଆଇଲୁ। ଏ ଡ୍ରାଇଭର ଟା ଭଲ ଥିଲା କିନ୍ତୁ ତାଙ୍କୁ ନିଦ ଲାଗୁଥିଲା ଦି ରାତି ଶୋଇନି ଆଉ କଣ କରିବ ସେ।
ଅ ହ ହୋ ହୋ ଠିକ୍ କଥା ଆଉ ଦିନରେ ଶୋଇଲାନି ସେ।
ଆ ଦି ଦିନରେ ସେ କେତି ଶୋଇିବ ସେ ଯୋଉ ସେ ଆଉ ଆମ ସାଙ୍ଗରେ ବୁଲୁଥିଲା ଆମ ସାଙ୍ଗ ବୁଲିକ ଫଟ ଫଟ ଉଠେଇ ଦେଉଥିଲା ଆମର।
ଓହୋ ଆଚ୍ଛା। କଉଠି କଟକରୁ ଗାଡି ଠିକ୍ କରି ନେଇଥିଲ ନା କଣ।
ହଁ ସେଇମାନେ ରାହୁଲ ଘରିକା ହିଁ ଠିକ୍ କରୁଥିଲେ କୋଉଠୁ ମୁ ଆଉ ଜାଣିନି।
ହଁ ତାର ସେ ଵ ମାନେ ଚାରି ଆଡେ ବୁଲଉଚି ନା ଜଣେ ତାର ଚିହ୍ନା ଜଣା କଉଠି ଥିବେ।
ସେତେବେଳେ ଟ୍ରେନିଙ୍ଗ ଘରେ ଜାଣି ନାହାନ୍ତି ମୁଁ ଯାଇଥିଲି ବୋଲି।
ନା ଆମେ ଯାଇଥିଲୁ କୋରାପୁଟ ଯାଇଥିଲୁ ଆମେ ସେଠି ରୁମ୍ ପିଲା ରହୁଥିଲୁ ପାଞ୍ଚ ଜଣ ଯୋଉ ଛଅ ଜଣ ରହୁଥିଲୁ ହେଲା ଛଅ ଜଣଙ୍କ ଯାଇଥିଲୁ। ଆମେ ରହିଛୁ ବୋଧେ ଚାରି ଦିନ ରହିଛୁ କି ପାଞ୍ଚ ଦିନ ରହିଛୁ ହେଲା। ଟୋଟାଲ ଆମର ସମସ୍ତଙ୍କର ବାକି ଛଅ ହଜାର ପାଖାପାଖି ସମସ୍ତଙ୍କ ଖର୍ଚ୍ଚ ହେଇଚି।
କୋରାପୁଟରେ ତ ଖର୍ଚ୍ଚ ହବ ଆମେ ଏଇଟା କଣ ପାଖକୁ ଯାଇଥିଲୁ କୋରାପୁଟ କ ସେଇଭଳିଆ ହି ଖର୍ଚ୍ଚ ହେଇଥାଆନ୍ତା।
ହୁଁ ହୁ ନାଇଁ କୋରାପୁଟରେ ତାପରେ ଆମେ ହୋଟେଲ ହରିକ ବି ରହିଛୁ ନା। ହେଲା ହୋଟେଲ ରହିଛୁ ତାପରେ ଦେଓମାଳି ଉପରେ ଟେଣ୍ଟ ଫେଣ୍ଟ କରିକି ରହିଛୁ।
ଓ ହୋ ହୁଁ ତାହେଲେ ତ ବୋହୁତ ଭଲ ହେଇଚି।
କିନ୍ତୁ ଆଜ୍ଞା ଯେତେବେଳେ ଆମେ କୋ କୋରାପୁଟରେ ଦେଓମାଳି ଉପୁରୁକୁ ଗା ଗାଡି ବୁକ୍ କରିକି ନେଲୁ ନା। ହେଲା ମାନେ ଟ୍ରେନ ଏଠୁ ଭୁବନେଶ୍ୱରରୁୁ ତ ଟ୍ରେନରେ ପଳେଇଲୁ।
ହଁ ହଁ।
ତାପରେ ଟ୍ରେନରେ ଗଲା ପରେ ସେଠି ଯାଇକି ପହଞ୍ଚିକି ଗୋଟେ ଲୋକ ସହିତ ଆମେ କଥା ହେଇଥେଲୁ ଏଇ ଯୋଉ ବାଇକ୍ ବୁକ୍ କରିବା କଥା ବାଇକ୍ ରେଟ ନେଇକି। ତାପରେ ଗଲୁ କୋରାପୁଟ ଡେଓମାଳି ଉପୁରୁକୁ ହେଲା। ଗୋଲାବେଳୁକୁ ଭାଇ କିି କୁହୁଡି କୁହୁଡିରେ ଗାଡି ଚଲେଇ ହଉ ନଥାଏ ସେ ପୁଣି ସରୁ ରାସ୍ତା ହେଲା। ଆରେ ପୁଣି ତାପରେ ଧଡ ଧଡ ଧଡ ଧଡ ଧଡ ଧଡ ଖାଲି କଣ କହିଲୁ ଗାଡି ହେଡ ଲାଇଟ୍ ଆଗ ଗାଡିକି ହେଡ ଲାଇଟ୍ ଦେଖେଇଚି ତମେ ସେଇ ଲାଇନରେ ଯିବା ଅ। ନହେଲେ କୋଉଠୁ ତଳକୁ ଖସିବ ଏକାବେଳେ ପୁରା ସଫା। ହେଲା ସେ କୋରାପୁଟ ତାପରେ ଗଲୁ ଯେ ଅନେଇଲୁ ସାଙ୍ଗମାନଙ୍କୁ ଡାକୁଚି ମୁଁ କହିଲି ଉଠ ଭାଇ ସମ୍ ଶ ସନ୍ ରାଇଜଟା ଦେଖିବା ହେଲା ଯିବା ଉପରକୁ ସେ ସ କାଳୁ ଉଠିଲେନି ଉଠୁ ଉଠୁ ଏକାବେଳେ ସାଢେ ସାତଟା ସାତଟା କଲେ ସେତେବେଳୁକୁ ସନ୍ ରାଇଜ ଆସିକି ଖରା କାଟ ଲାଣି ଦେହରେ ବାଜିକି।
ଏ ହେ ଦେଖ୍ କୋରାପୁଟରେ ସେଇ ଜିନିଷଟା ତ ମେନ୍ ନା।
ସେଇଆ ବା ହେ କଣ କହିବ ପିଲା ଲାଙ୍କୁ ସାଙ୍ଗମାନେ ସବୁ ଇନ୍ତିଆ।
ଦେଖି ହେଲାନି ଛାଡ୍ ସିଏ ତାପରେ ହଁ ସେତେବେଳେ କଣ ହେଇଥିଲା କେଜାଣି ଆମେ ଯାଇଥିଲୁ ଯେ ଜାନୁଆରୀ ମା ସେରେ ଯାଇଥେଲୁ ଜାନୁଆରୀ ସେକେଣ୍ଡ ୱିକ୍ ଆଡକୁ ଗଲୁ ହେଲା କିନ୍ତୁ ଭାଇ ସେତେବେଳେ ଏତେ ଶୀତ ହଉଥିଲା ବାକି କଣ ବରଫ ବରଫ କହୁଚି ମାନେ କଣ କହିଲୁ ଏତେ କାଇଁ କୁହୁଡି ଫୁହୁଡି ଯେମିତି ରହେ ମାନେ ବା ରିଲରେ ସବୁ ଆସେ ବାଦଲ ଫାଦଲ ଚାଲିଥିବ ସେମିତି କିଛି ନ ନଥେଲା।
ହଉ ମୁଁ ରଖୁଛି।
ହଁ ହଁ।